ହ୍ୟାଲୋ ଆପଣଙ୍କୁ କଣ ମୋ କଥା କିଛି ଶୁଭୁ ନାହିଁ?
ହ୍ୟାଲୋ
ହ୍ୟାଲୋ।
ଆପଣଙ୍କ ମୋ କଥା ଶୁଭୁନି କିି?
ଆପଣ କଣ ମୋ କଥା କିଛି ଶୁଭୁ ନାହିଁ କି? ଆପଣଙ୍କୁ ମୋ କଥା ଟା ଶୁଭୁଚି?
ହ
ଆପଣଙ୍କୁ କଣ ମୋ କଥା ଶୁଭୁ ନାହିଁ କି? ଆପଣଙ୍କୁ କଣ ମୋ କ
ନା ଆପଣଙ୍କ ମୋ କଥା ଶୁବୁନି କ୍ଲିୟର ହଉନି।
ଆପଣ କ କାନରେ ସେଇଟା ଦଉନାହାନ୍ତି।
କାନରେ ଦେଲେ ବି କ୍ଲିଅର ହଉନି ଟିକେ ହଉ ମୁଁ ଦେଖୁଛି ଦଉଛି ଏବେ ଟିକେ।
ଆପଣ ଏବେ ପୁରା ଫାଙ୍କା ଅଛନ୍ତି?
ହଁ ମୁଁ ଫାଙ୍କା ଅଛି ଏବେ।
ଆଉ ଆପଣ ଆଜି ସବୁ କଣ ଖାଇଛନ୍ତି କ କୁହ ନ୍ତୁ ଆଉ ସିଏ କାନରେ ଦଉଛିି।
କଣ କହିଲେ ଆଜ୍ଞା।
ଆପଣ କଣ ଖାଇଛନ୍ତି କୁହନ୍ତୁ, ସେ କାନରେ ଦଉଛି।
ମୁଁ ଖାଇବି କଣ ଆଜି ଆମର ମାନେ ରାତି କଥା କହୁଛନ୍ତି ନା ଗାଧୁଆଳ କଥା କହୁଛନ୍ତି।
ଗାଧୁଆ ବେଳେ କଣ ଖାଇଥିଲେ?
ଗାଧ ବେଳରେ ଆମର ଚିକେନ ତରକାରୀ ହେଇଥିଲା, ଆଜ୍ଞା ।
ଆଛା, ଆଛା, ଚିକେନ ତରକାରୀ ଆପଣଙ୍କର ହେଇଥିଲା ଆଜି?
ଚିକେନ ତରକାରୀ ହେଇଥିଲା ଆଜି ଆମର ।
ହଁ ହଁ, ବଢିଆ ତ, ଆପଣ ତାହେଲେ ଆଜି ଚିକେନ ଖାଇଥିବେ ଆଉ ନା, ଚିକେନ ତ ମୋର ପୁରା ପସନ୍ଦ, ମୋର ପୁରା ପ୍ରିୟ । ଖାଦ୍ୟ ହଉଛି ଚିକେନ ଆଉ ଆପଣ ଯୋଉ ଆପଣଙ୍କ ପୁଅ କଥା କହୁ ଆପଣଙ୍କ ପୁଅ ଏବେ ଫୋନ କରିଥିଲା। ଆଉ ଆପଣଙ୍କ ପୁଅ ପଚାରିଲା କି -ଆମର ମିକ୍ସଚର ଅଛି? କି ନାହିଁ ଆମ ସାନ ଭଉଣୀ ତାକୁ କହିଲା, କି ନା, ଆମର ମିକସଚର ଅଛି ହେଲେ ଅଳ୍ପ ଅଛି ସେଥିପାଇ ତୁ ଆଉ ଗୋଟେ ମିକ୍ସଚର ନେଇ ଆ। ତ ସେଥିରେ ସିଏ ପଚାରିଲା, ମୁଁ କୋଉ ଭଳିଆ ମିକ୍ସର ନେବି। ତ ମୁଁ ମୋ ଭଉଣୀ କୁ କହିଲି ତାକୁ କହ ଡାଲି ମିକ୍ସର ଆଣିବ। ତାପରେ ମୁଁ ଭାବିଲି ଡାଲି ମିକ୍ସଚର କେବଳ ମତେ ହିଁ ଭଲ ଲାଗେ। କିନ୍ତୁ ଅନ୍ୟ ସବୁ ମିକ୍ସଚର ଅ ଆମର ଅନ୍ୟ ସବୁ ଘରର ମାନଙ୍କୁ ଭଲ ଲାଗେ ।ସେଥିପାଇଁ ମୁଁ ତାକୁ କହିବି ନାଇଁ, ତୁ ତାକୁ ଡାଲି ମିକ୍ସର କହନି। ତୁ ତାକୁ ଆହୁରି ଅଲଗା ଭଳିଆ ମିକ୍ସଚର କହ, ଯେମିତି ଖଟା ମିଠା ଟିକେ ବେଶୀ ରାଗ ହେଇଥିବ, ଟିକେ ସାଧା, ନହେଲେ ଟିକେ ମାନେ ସା ଧା ମିଠା ଖଟା ସବୁ ମିକ୍ସ ଥିବ ଟିକେରେ ବେଶି ନିମିକି ପଡିଥିବ ଆଜି ଆଜି କାଲି ତ ସେଥିରେ ସବୁ ଲେଖା ହେଇକି ଆସୁଛି ରସୁଣ ମିକ୍ସଚର, ବିରିୟାନୀ ମିକ୍ଚର ଆଉ ହଉଛି ପଖାଳ ମିକଚର ଆଉ ଏମତି ସାରଳା ମିକ୍ସଚର, ଆଉ ଏମିତି ବହୁତ ମାନେ ସବୁ ମିକ୍ସଚର କମ୍ପାନୀ ଗୁଡା ଙ୍କର ନାଁ ସେଥିରେ ଲେଖା ହେଇକି ଆସୁଛି, ନହେଲେ କୋଉ ଭଳିଆ ସେ ମିକ୍ସଚର ସେଇ ଭଳିଆ ଲେଖା ହେଇକି ଆସୁଛି। ତ ମୁଁ କହିଲି ତତେ ଯାହା ଭଲ ଲାଗୁଛି ସେଇଭଳିଆ ମିକ୍ସର ଆଣିଦେ, ତାପରେ ସେ କହିଲା ହଉ। ତାପରେ ଆମେ ତାକୁ ପଚାରିବା କୁ ଭୁଲିଗଲୁ କି ସେ କେତେବେଳେ ଆସିବ। ମତେ ଲାଗୁଛି ସେ ଯେହେତୁ ଏବେ ମାନେ ମିକସଚର କିଣୁଛି, ତ ସିଏ ଏଇ ଘର ପାଖ ଦୋକାନରୁୁ କିଣେ। ତ ସିଏ ବୋ ସେ ଏବେ ସାଙ୍ଗେ ସାଙ୍ଗେ ଆସିବ। ନହେଲେ ଆମେ କଥା ହେଇସାରିଲା ପରେ ମୁଁ ତାକୁ କଲ କରିଦେବି ଆଉ ସିଏ କହିବ ସେ କେତେବେଳେ ଆସ ସିବ ଆଉ ଆପଣ ମାନେ ସିଏ କଣ ସବୁବେଳେ ଏତେ ଲେଟ ରେ ଆସେ ନା କଣ?
ଲେଟ ନୁହଁ ଆଜ୍ଞା।ସେ କଣ କି ତାର ଭଡା ଭଡି କେତେବେଳେ ଥିବ ସେ ସେତେବେଳେ ସେ ନେଇିକ ଆସେ, ନହେଲେ ବେଳେ ବେଳେ ନଅଟାରେ ପଳେଇ ଆସେ, ବେଳେ ବଳେ ସାଢେ ନଅଟାରେ ଆସେ। ଦଶଟାରେ ଆସେ ସେମିତି କହିହବନି। ତାର ଯେତେବେଳେ ଭଡା ଥିବ ସେ ରହେ ।ଭଡା ନଥିଲେ ପଳେଇଆସ। ସେମିତି କୋଉ ଦିନ କଣ ଭଡା ଅଛି ସେମିତି କଣ ମାନ ଅଛି । ତେଣୁ ସେ ଭଡା ସରିଲେ ତାପରେ ଆସିବ। ଆଉ ଆ କାରଣ ସେ ଅଯଥାରେ ବୁଲିବା ପିଲା ନୁହଁ ।ତେଣୁ ଏଇ ଅସୁବିଧା ପାଇଁ ସେ ଇଏ କରୁଛି ଆଉ, ରହିଯାଉଛି, ଆସୁଛ ଡେରି କରି। ଆଉ
ଆଛା, ମତେ ଲାଗିଲା କି ସେ ଏବେ ଆସିକି ଘର ଦୁଆର ମୁହରେ ଗାଡି ରଖିଲୁ ।ମାନେ ସେ ଏବେ ଆସ ଆସିଗଲେ, ମୁଁ ଆପଣଙ୍କୁ ଏଇ କିଛି ସମୟ ପୂର୍ବରୁ କହୁଥିଲି ନା -ସେ ମିକ୍ସଚର କିଣୁଛନ୍ତି ମାନେ ସିଏ ଇ ଆମ ଘର ପାଖରେ ଗୋଟେ ଗ୍ରୋସରୀ ସୋ ମାନେ ଷ୍ଟୋରରେ ଅଛି ।ମାନେ ଯୋଉଟା କି ଗୋଡାଉନ୍ ଟା, ମାନେ ଯୋଉଟା କି ହୋଲସେଲ ଟାଇପ ର ବିକ୍ରି କରନ୍ତି ସେ ଅଙ୍କଲ ସେ ସେଇଠୁରୁ ମାନେ ସେଇ ତାଙ୍କ ପାଖରୁ ତାର ଚହ ଚହ୍ନା ଦୋକାନ ସିଏ, ତା ପାଖରୁ ସବୁ ଭଡା ବି କରେ। ଆଉ ସେଥିରୁ ହିଁ ସବୁ ନେଇକି ଆସେ, ତ ସେ ସେଇଥିରୁ ହିଁ ଆଣିଛି ।ଆଉ ମୁଁ କଣ କହୁଥିଲି ନା ଆଉ ତାକୁ ମୋ ଭଉଣୀକୁ ମୁଁ କହିଲି କି ତାକୁ କହ ଆ ସବୁ ପ୍ରକାର ଡାଲିରୁ ଦୁଇ କେଜି ଲେଖା ନେଇକି ଆସିବ। ମାନେ ହରଡ ଡାଲି ଦୁଇ କେଜି, ବୁଟ ଡାଲି ଦୁଇ କେଜି, ମୁଗ ଡାଲି ଦୁଇ କେଜି, ମସୁର ଡ଼ାଲି ଦୁଇ କେଜି ଏମିତି ବିଭିନ୍ନ ପ୍ରକାର ଡା ଡାଲି ଦୁଇ କେଜି ନେଇକି ଆସିବ ।କାରଣ ମୁଁ ଯେତିକି ଭାବୁଛି ଡାଲି ଜାତୀୟ ଖାଇବା ଆମ ଦେହ ପାଇଁ ବହୁତ ହିତକର ।ଆମେ ଡାଲି ଜାତୀୟ ଖାଇବା ଖାଇବା ଦ୍ଵାରା ଆମର ବହୁତ ଉନ୍ନତି ହୋଇଥାଏ ଆଉ ଲାଭ ବି ହୋଇଥାଏ ।ତ ମୋତେ ତ ଭା ତ ସହ ଡାଲି ଟିକେ ଭଲ ଲାଗେ ।ମାନେ ଡାଲି ହଉ ଡାଲମା ହଉ ଏଇଗୁଡା ମତେ ଭଲ ଲାଗେ ।ଆପଣଙ୍କୁ ଡାଲମା ନହେଲେ ଡାଲି ଖାଇବାକୁ ପସନ୍ଦ?
ଆକ୍ଚୁଲି ମତେ ପ୍ରକୃତରେ ଗରମ ଗରମ ଭାତ ହେଇଥିବ। ଆଉ ପ୍ଲେନ୍ ଡାଲିଟେ ହେଇଥିବ ଆଉ ଆଳୁ ଚୋଖା ଗୋଟେ ହେଇଥିବ। ଟେ ପିଆଜ ଲଙ୍କା ଫଙ୍କା ପଡି ଧନିଆ ପତ୍ର ପଡିିବ ଗୋ ଆଳୁ ଚଖଟ ହେଇଥିବ। ମତେ ଆଜ୍ଞା ସାଧା ଏହି ଆଇଟମ ଭିତରେ ଏହି ଆଇଟମଟି ବହୁତ ବଢିଆ ଲାଗେ। ଆଉ ଯଦି ଡାଲମା ଟା ଭଲ ଭାବରେ ଡାଲମା ସବୁ ପରିବା ଫରିବା ପଡିକି ହେଇଥିବ ତାହେଲେ ସେ ଏଇ ଡାଲମାଟି ମଧ୍ୟ ଭଲଲାଗେ କିନ୍ତୁ ଗରମ ଗରମ ହବାର ଅଛି ଗରମ ଗରମ ଥିଲେ ଖାଇବାକୁ ଭଲ ଲାଗେ ଆଉ ହରଡ଼ ଡାଲିଟା ସବୁଠୁ ଭଲଲାଗେ। ଆଉ ବିରିଟା ଏଇଟା ତ ବହୁତ ଟେଷ୍ଟି ଲାଗେ କାରଣ ବିରିଟାକୁ ବିରିଡାଲିରେ ସେ ରସୁଣ ପକେଇ ଯୋଉ ଫୁଟେଇଥାନ୍ତି ସେ ବିରିଡାଲିର ଟେଷ୍ଟ ମୋର ମନ ଅଛି ଗାଁରେ ପିଲାଦିନେ ଶୀତଦିନେ ଆଉ ବର୍ଷାଦିନେ ବିରି ଡାଲି ହୁଏ ସେ ଆପଣ ଖାଲି ଭାତ, ବିରି ଡାଲି ତିରେ ଆପଣ ଭାତ ଖାଇଦେବେ। ଆଉ ମାନେ ଗରମ ଭାତ ହେଇଥିବ ଗରମ ଗରମ ଡାଲି ହେଇଥିବ ସେ ବିରି ଡାଲି ଏତେ ଟେଷ୍ଟି ଦି ଡାଲି ଆପଣ ଖାଇଛନ୍ତି ନା ମୁଁ କହିପାରିବିନି। କିନ୍ତୁ ବିରି ଡାଲି ର କିନ୍ତୁ ବଢିଆ ଟେଷ୍ଟ ଅଛି କିନ୍ତୁ ଆପଣଙ୍କ ବିରି ଡାଲି କରିଖାଆନ୍ତି?
ମତେ ବିରିଟା ପିଠାରେ ହିଁ ଭଲ ଲାଗେ ବିରି ବିରି ପା ମତେ ପିଠାରେ ଭଲ ଲାଗେ ନହେଲେ ମୁଁ ବିରିର ବରା କରି ଖାଇବାକୁ ଭଲ ଲାଗେ। ମତେ ମୁଗ ଡାଲିଟା ବହୁତ ପସନ୍ଦ ମତେ ମୁଗ ଡାଲିଟା କାହିଁକି ଏତେ ଭଲ ଲାଗେ ମୁଁ ଜାଣିନି ହେଲେ ମୁଗ ଡାଲି ଟା ତ ମାନେ କରିବାର ସେଇଟା ଉପାୟଟା ଟିକେ ଅଲଗା ନୁହଁ କି? ତ ସେଇଥିପାଇଁ ମତେ ଟିକେ ମୁଗ ଡାଲିଟା ତାର ବାସ୍ନାଟା ଯୋଉ ମତେ ସେଇଟା ବହୁତ ଭଲ ଲାଗେ ମତେ ତ ସାଧା ଦିନ ମାନଙ୍କରେ ମାନେ ଖାଲି ଡାଲି, ଭାତ ଖାଲି ପ୍ଲେନ୍ ଡାଲି ପିଆଜ ପକେଇକି ପ୍ଲେନ୍ ଡାଲି ଆଉ ଭାତ ଆଉ କିଛି ଗୋଟେ ଆଳୁରେ ଭଜା ନହେଲେ ହେଲେ ଆଳୁରେ ମାନେ କିଛି ଗୋଟେ ମାନେ ଭଜା ନହେଲେ ଆଳୁରେ କିଛି ଗୋଟେ ଗୋଟେ ମାନେ ଏମତି ଆଳୁ ଚୋଖା ହେଇଥିବ ନହେଲେ ଆଳୁକୁ ଏମତି ବାଇଗଣୀ ଯେମିତି ଛାଣନ୍ତି ଅ ଳ୍ପ ବେସନରେ ସେମିତି ବାଇଗଣ ମାନେ ଆଳୁକୁ ମାନେ ଯଦି ଛାଣିଥିବେ ସେମିତି ମତେ ଏଇ ସବୁ ଜିନିଷ ମାନେ ସାଧା ଦିନରେ ଭଲ ଲାଗେ। ଆଉ ଆଇଁଷ ଦିନମାନଙ୍କରେ ଭାତ ସହିତ ନର୍ମାଲ କିଛି ଗୋଟେ ତରକାରୀ ଯେମତି ଆପଣ ଚିକେନ ଖାଇଛନ୍ତି ସେମତି ନର୍ମାଲ କିଛି ଗୋଟେ ତରକାରୀ ଖାଲି ମାଛ ତରକାରୀ ହେଇଗଲା ମତେ ମତେ ଆପଣ ମନେ ଅଛି ଆପଣଙ୍କ ଗାଁରେ ତ ଆପଣ ସୋରିଷ ଦେଇ ମାଛ ରାନ୍ଧିଥିବେ ଆପଣ ଖାଆନ୍ତି?
ହଁ ହଁ।
ହଁ ଆପଣଙ୍କୁ ସେମତି କେମିତି ଭଲ ଲାଗେ ନା ଭଲ ଲାଗେନି?
ସେଇଟା ରାନ୍ଧିଲେ ବହୁତ ବଢିଆ ଲାଗେ ଆପଣ ଯୋଉ କହିଲେ ଯେ ଆପଣ ଆଳୁୁରେ ଆଳୁରେ ଖାଲି ଖାଆନ୍ତି ଆପଣ କଣପରିବା ପତ୍ର ଖାଆନ୍ତି ନି କି?
ଦେଖନ୍ତୁ ପରିବା ପତ୍ର ମାନେ ମତେ ଭଲ ଲାଗେ ମୁଁ ରୁଟି ଭଜା କରିକି ପରିବାପତ୍ର ଖାଇବାକୁ ଭଲଲାଗେ ନହେଲେ ଡ଼ାଲମା ରେ ମାନେ ମୁଁ ହଉଛି ପରିବା ପତ୍ର ପକେଇ ମୋ ମାମାଙ୍କୁ କୁହେକି ତମେ ଡାଲମା ରେ ସବୁ ପ୍ରକାର ପରିବାପତ୍ର ପକେଇଦିଅ ମୁଁ ସେଇଟା ଖାଇଦେବି ନହେଲେ ମତେ ମତେ ପରିବାପତ୍ର ବହୁତ୍ ଭଲ ଲାଗେ ମୁଁ ପରିବାପତ୍ର ସବୁବେଳେ ଖାଏ କେ କିନ୍ତୁ ମାନେ ଏଇ ସବୁ ମାନେ ଟିକେ ଖାଲି ଡାଲି ଆଉ ଆଳୁ ଆଉ ଭାତର ଖାଇବା ଟା ମଜା ଟିକେ ଅଲଗା ପୁରା ସାଧା ଖାଇବା ଏମ ମାନେ ମତେ ସେଇଟା ସେଇଥିପାଇଁ ଭଲ ଲାଗେ ତ ମୁଁ ଭାତର କ୍ଵାଣ୍ଟିଟି ଟିକେ ଅଧିକ କରି ଯଦି ଆଉ ଅନ୍ୟ ସବୁକୁ ଟିକେ କମ୍ କରିଦେଲେ ତ ମତେ ସେଇଟା ଭଲ ଲାଗେ ସେଇ କ ମୁଁ କହିଲି ନହେଲେ ମୁଁ ସବୁ ପ୍ରକାର ପରିବାକୁ ଖାଏ କାହିଁକି ନା ସବୁଜ ପନି ପନିପରିବା ଖାଇଲେ ଆମ ମୁଁହ ଗ୍ଲୋ କରିବ ଆଉ ଆମେ ସୁସ୍ଥ ରହିବା ଆମକୁ ଶକ୍ତି ସବୁଜ ପନିପରିବାରରୁ ହିଁ ମିଳେ ନହେଲେ ଆଉ ସବୁ ତ ଆଜିକାଲି ଜିନିଷ ରୁ କିଛି ମିଳେନି। ବୁଝିଲେ ନା?
ହଁ ମୁଁ ବୁଝିଲି ଯେ ମାନେ ଆପଣ ଯୋଉ କହିଲେ ସବୁ ଆପଣ ତ ପରିବା ଖାଲି ଡ଼ାଲମା ରେ ପକେଇ ଆପଣ ପରିବା ଭଜା ଖାଆନ୍ତୁ କିମ୍ବା କଲରା ଗୋଟେ ଚିପ୍ସ ହେଲା ବାଇଗଣ ଚପ ହେଲା ଏମିତି ସବୁ ଗୋଟେ ବିଭିନ୍ନ ପ୍ରକାର ଇଏ କରିକି ଖାଇଲେ ପରିବାଟା ହବ। ଆପଣ ଖାଲି ଡ଼ାଲମା ରେ ପଡ଼ିବ ଖାଇବେ କହିଲେଣି ଆଉ ଆମେ ପିଲାଦିନେ ଗାଁ ରେ କଣ ସବୁ ପ୍ରକାର ପରିବା ଗାଁ ରେ ଅମୃତଭଣ୍ଡା ହଁ କଦଳୀ, କଞ୍ଚା କଦଳୀ ସବୁ ଖାଉଥିଲୁ ଶାଗ ଶାଗ ଗୋଟେ ସ୍ପେଶାଲ ମାନେ ମାସରେ ପଚିଶି ଦିନ ଶାଗ ହୁଏ କିଛି ନହେଲେ ବି ଗଛରେ ସଜନା ଶାଗ ଥାଏ ତାକୁ ଆଣି ଆମେ ଖାଉ। ସଜନା ଶାଖା ଟା ହଉଛି ସବୁଠାରୁ ବେଷ୍ଟ ଲାଗେ ମାନେ ଭା ଭଜା ଟା ତା ଦେହରେ କଖାରୁ ଫଖାରୁ ଇଏ ପକେଇକି ଭାଜି ଥିଲେ ସେ ତାର ଟେଷ୍ଟ ଗୋଟେ ଅଲଗା ପ୍ରକାର ଲାଗେ ଆପଣ ସଜନା ଶାଗ ଖାଇଚନ୍ତି?
ହଁ ମତେ ବି ସଜନା ଶାଗ ବହୁତ ପସନ୍ଦ ଦେଖିଲେ ଆପଣଙ୍କୁ ମୁଁ କହିଥିଲି ନା ଆମର କଥା ସରିଯିବ ବରଂ ସେ ଖାଇବାକୁ ପାରିବନି ଆଉ ସତ କୁ ସତ ଆମର କଥା ସରି ଗଲା ହେଲେ ସେ ଖାଇବାକୁ ଏଯାଏଁ ବାଢି ନାହିଁ ହଉ ମୁଁ ତାହେଲେ ଏବେ ରଖୁଛି ଆପଣ ଯାହାନ୍ତୁ ହାତ ଗୋଡ଼ ଧୋଇକି ଫ୍ରେଶ ହେଇକି ଖାଇବେ।